ତ
ଏଇ ବସଛି ଆଉ ହୂ
କଣ କଣ ଖାଇଲୁ?
ଖାଇମି ବ
ହଁ ହଁ ପଦାକୁ ପଳା ଟିକେ ଶୁଭୁନି।
ହୁଁ ତମେ କଣ ଖାଇଲ
ହୁଁ, ମୁଁ ବା ଏଇ ଯୋଉ ଭାତ, ପଖାଳ ଭାତ ପୋଇ ପୋଇ ତରକାରୀ ଟିକେ ଆଗେ କରିଦେନି ଆଉ ଇଏ ଆଳୁ, ବଢି ଚକୁଡ଼ିକି ଖାଇନି। ତାପରେ ଏଇ ଯୋଉ ଭାତ ବସେଇ ଦେଇଥିନି। ଭାତ ତରକାରୀ ପୋଟଳ ତରୀ ଟିକେ କରିଛି। ସାଗ ଟିକେ ଭାଜି ଏଆ ଏଇଆକୁ ଖାଇମୁ ଆଜି ଶନିବାର ଆଉ ଶନିବାର ଆଜି ଯାଉ। ହଁ ଆଉ ଗାଧଆ କଣ ଖାଇବା?
କେ ଜାଣେ କଣ କରିବଣ? ମୁଁ ଯମି ଆଶା ଘରକୁ ଖାଇବା ପାଇଁ।
ହଁ, ତାରଙ୍କର କଣ କି?
ତାଙ୍କର କଣ କାଲି ଶୀତଳ ଷଷ୍ଠୀ ନଥିଲା।
ହୁଁ
କାଲି ଥିଲା। ସେ ଆଜି ତାଙ୍କର ଭୋଜି ଦଉଛନ୍ତି। ହଁ ଶିବ ମନ୍ଦିରରେ ହଁ, ତାଙ୍କ ଦୁଆର ପା ଶିବ ମନ୍ଦିର
ଓହୋ ଆଉ ନୂତନ ଅଛି।
ହୁଁ
ପୁଅ ଅଛି ପୁଅ।
ହଁ ହଁ ଅଛି।
ହଁ ହଁ ଆଉ କଣ କରୁଛୁ କହ?
ଆ ବସଛି ଆଉ।
ହଁ, ଆଉ ପଢୁଛୁ ନା?
ହୁଁ, ଗାର ଟାଣୁଛି ବସିକି ଗାର ଟାଣୁଛି। ୟାର କଥା ହଉଛି।
ଓହୋ, କଲେଜ କେବେ ଯିବୁ। କେତେ ତାରିଖ?
ଏକ ତାରିଖରେ।
ହଁ ହଁ, ଆଉ କହ କୁହ କଣ କହିବି? ଆଜିି ଆସିବୁ ନା?
ଦେଖିଆ ଜିମି। ଏଟା ସରିଯାଉ ଏଟା ସରିଯାଉ ଦେଖମି କେତେ ଏତେ କଣ ଇଏ ହଉଛି। ଯେମି ପୂଜାରି କୁ ଦେଖେଇମି।
ହଁ, ଆଉ ମାମଠୁ କଣ କହୁଥିଲ ମାମ
ତାର ଏକୋଇଶିଆ ବା।
କୋଉ ମାମୁର ହେଇଛି?
ବଡ଼ ମାମୁ।
ବଡ ମାମର ଆଗରୁ
ଆଗରୁ ଦିଟା ଝିଅ
ଆଉ ସାନ ମାମୁଁ ର
ସାନ ମାମୁଙ୍କର ଗୋଟେ ପୁଅ। ଏବେ ଗୋଟେ ବଡ ମାମୁଙ୍କର ଝ୍ ପୁଅ ହେଇଛି ଆଉ।
ଏକୋଇସିଆ ହବ।
ହଁ।
ଓ ମାଆ ର ତମର ଯିବ ଆଁ?
ହୁଁ, ବୋଉର ମୋର ଯିମୁ, ତାପରେ ମା ରହିବ ପୁଅ ରହିବ।
ଓହୋ ମୁଁ ସେ ବୋଉ କୁ ମାଆ କୁ ସମସ୍ତେ ସବ ମାଆ ଡାକନ୍ତୀନି ନା ଏକର? ସେଇ ନେଇକି କହୁଛି ଆଉ, ଆଉ କଣ କ କଣ କରୁଛୁ କହ?
ରୋଷେଇ ସଇଲା?
ହଁ ରୋଷେଇ ସଇଲା, ଏଇ କ୍ଷୀର ଟାକୁ ବସେଇଦେମି ସେଇ ନାକି ତ ଅଧେ ଚୁଲି ଲଗଉଛିି କ୍ଷୀର ବସିବା ପାଇଁ ଆଉ। ଆଉ ଗ୍ୟାସ ରେ କେତେ ଗରମ କରିମି କହନି ସେ
ସରିଗଲା ବଉ ସେଇଟା ବୁକିଂ କଲା।
ହଁ।
ଫେର ଆସିବ ଆଉ।
ହଁ, ହଁ ଆଉ କଣ କହ, ଆଉ ବୋଉ ଗାଧେଇନି?
ଗାଧେଇକି ପୂଜା କରିକି ଖାଉଥିଲା ମୋତେ ଡାକିଲା କହିଲା ଆ ସେ ଖାଇଦବୁ, ମୁଁ କହିବି ନା ର ଏଠି ଟିକେ ସରିଯାଉ ଆଉ ଗୋଟେ ଅଛି।
ହଁ।
ତ
ଆପରେ ତୁ ତୁ ପଥରେ ଖାଇବୁ ଆଉ ଖାଇଥିଲୁ କଣ ସକାଳେ?
ମୁଁ ସକାଳେ ଝୁରି ଝୁରି ଆଉ ବିସ୍କୁଟ ଚା ଖାଇଥିଲି ଆଉ ହୁଁ
ଆ ଆଶାର ବା କୋଉଠି ସିଟି ହେଇଯାଇଥିଲା?
ଆ ସିଟି କରିକି ଆସିସାଇଲାଣି।
ତାର ଟେନିଂ ସରିଗଲା?
ହୁଁ ଟ୍ରେନିଂ ସରିଲାଣି ଏକ୍ଜାମ ଦେଇଥିଲା।
ହୁଁ।
ଏକ୍ ଜାମ ରେ କେତେ ମାର୍କ ପାଇଁ ଗୋଟେ କଟିଗଲେ ତାପରେ
ଫେର ଦବ ଆଉ ତା ଯୋଉ ତା ଯୋଉ ଭଉଣୀ ରହୁଥିଲା ଝୁମ୍ପୁରି
ତାର ସେ ପ୍ଲସ୍ ଥ୍ରୀ କରୁଥିଲା ପ୍ଲସ୍ ଥ୍ରୀ ସରିଲା ଏବେ କଣ କରିବ।
ଓହ
ତା ବାପା ଆସିଥିଲେ ଭୋଜି କରିକି ଗଲେ।
ପୁଅ କଲେଜ ଯାଇଛି?
କଲେଜ ଏବେ କଣ ପୁଅର ପା ସରିଲାଣି ଆଉ। କଲେଜ
ଓହୋ ମୋର ମନ ର ନାଇଁ। ମୁଁ କୋଉଛି ଯାଇଥିବ ବୋଲି, ଘରେ ଅଛି?
ହଁ।
ହୁଁ ହଉ ତାହେଲେ ଖାଇବ ଖାଇକି ଇଏ କରିବ ଆଉ ନାନା ଘରକୁ ଆସିବୁ।
ଯାଇନି ଯିମି ଆଉ ମା ସେଇଟା କହୁ ଛି ନାନା ରପ କେବେ ଯାଉନୁ?
ନାନା ହଁ ବା କାଲି ଆମେ ରାତିରେ ସେଇଆ କଥାବାର୍ତା ହଉଥିଲୁ। ମୁଁ କହିଲି ଦେଖୁଛୁ ନା ଝିଅ ଝିଅ କହୁଛି ହଁ ବା ଦେଖୁଛି ନା ତାଙ୍କର କଥାକୁ। ଆମ ଘରକୁ ଆସନ୍ତୁ ବୋଲିକି ସେ ଏମିତି କହୁ କହୁଥାନ୍ତୁ ତ ଏକ ତାରିଖ
ହଁ।
କଣ ସକାଳ?
ସକାଳୁ ମା କହୁଥିଲା ସୋନାଲି ଆସିନି ସୋନାଲି ଆସିନି କି? କୁଆଡେ ଗଲା କି କଣ? ସ୍କୁଲ ସେତେବେଳକୁ ଛୁଟି ହେଇନି ହଁ ଛୁଟି ହେଇଛି ଆସିବ। ଆସୁ।
ଛୁଟି ହେନେ ସିଏ ଯାଏ ବୋଧେ?
ହୁଁ ଏଇଠି ସାଇକଲ୍ ରଖିଦିଏ ନା?
ହଁ।
ରଖିକି ଯାଏ ଆଉ।
ହଁ ସେ ସାଇକେଲ୍ ରଖଦେଇକି ଏଇ ଯୋଉ
ରହ ଟିକେ।
ହୁଁ। ମୁଁ କହିଲି ସାଇକେଲ୍ ରଖିଦଇକି ସେଉଠୁ
ଚାଲିକି ଯାଏ। ହଁ। ଫେରେ ଆସିଲେ ଫେରେ
ହୁଁ। କଣ?
ଫରେ ଆସିଲେ ଫର୍ ସାଇକଲ୍ ନେଇକି ଯାଏ ଆଉ।
ହଁ ହଁ। ତମେ ସେଠି ଖାଇଦିଏ ବେଳେବେଳେ ଖାଇଦି ତାର କୋଉ କ୍ଲାସ ହେଲା?
ତାର ନବମ।
ନବମ ହେଲା। ଯା ହଉ ଆ ଆଉ ତା ସାନ ଝିଅ ବି ଭଲ ପଢୁଛି?
ହୁଁ ସବୁଠୁ ଭଲ ପଢୁଚି।
ହୁଁ।
ଫାଷ୍ଟ ହଉଚି ଆ।
ହଁ ବା। ଫାଷ୍ଟ ହଉଚି ଭଲ ପଢ଼ୁଚି। ତାଙ୍କ ଘରକୁ ବା କିଏ ଗୋଟେ ଝିଅଟିଏ ଆସୁଚି, ଟ୍ୟୁସନ୍ କରିଆକୁ?
ହୁଁ। ଏଇ ବେରସ୍ ପାତ୍ର ସାହିରୁ।
ଓହୋ। କାହା ସଙ୍ଗରେ ବାପୁନ୍ ସାଙ୍ଗେରେ ନା ତମ ସାଙ୍ଗରେ ସେ ଝିଅଟି?
କିଏ ମୁଁ ତାକୁ ଟୋଟାଲି ଦେଖିନି ଚିହ୍ନିନି?
ହଁ। ହଁ ଭଲ ହେଲା। ସିଏ ତାର ଟ୍ୟୁସନ୍ କରୁଚି। ପୂଜା କରିବ ବୋଲି କହୁଥିଲା। ଏ ଜାଣିନୁ ନା ପାଖ ଲୋକକୁ କେହି ବିଶ୍ଵାସ କରିବେନି? ଦୂର ଲୋକ ଯେତେ ମାନେ ପାଠ ନ ଜାଣିଥାନ୍ତୁ? କଣ ନା ସିଏ ଭଲ ପାଠ ପଢି ସିଏ ଭଲ ଇଏ କରଛି। ଆଉ ପୂଜା ଦିଦିର ଭଲ ନଲେଜ୍ ନୁହେଁ କି? କିନ୍ତୁ ସେ ମାନି କଣ ଇଏ କର ସିଏ ବେଙ୍ଗି କଣ ସିଏ
ଟିକେ ବାହାର ଛୁଆ ଆସିକି ପଢେଇବେ ହଁ ଛୁଆଟିକେ ଦେଖିବେ କି କଣ କରିବେ? ତାଙ୍କର ସେୟା ଇଏ ଆଉ।
ସେଇଆ ବା।
କିନ୍ତୁ ଘର ଛୁଆ ଟିକେ ପଢେଇଲେ ଅଧିକ ଟାଇମ୍ ପଢେଇବେ ଅଧିକ ଭଲ ପଢେଇବେ।
ଭଲ ପଢ଼େଇବେ। ସେ କଥାକୁ କିଏ ଭାବିବେନି।
ହୁଁ ବାହାର ଛୁଆ ଆସି ହେଲେ କଣ? ଦି ଘଣ୍ଟା ହେଇଛି। ଦି ଘଣ୍ଟା ହବ ମାତ୍ରେ ଦି ଘଣ୍ଟା ମାନେ ଦି ଘଣ୍ଟା। ଦି ଘଣ୍ଟା ଆଉ ଅଧିକ ପଢେଇବେନି।
ନା ଦି ଘଣ୍ଟା ପଢଉନାହାନ୍ତି ଦି ଘ ସିଏ ଆଉ କଣ ପଢଉଛନ୍ତି କି ଏଣିକି? ଏଣିକିବା ଘଣ୍ଟେ? ଘଣ୍ଟେ। ଗୋଟେ ଘଣ୍ଟା ହବ ମାନେ ଚାଲିଲେ। ବହି ଖୋଲ ଖୋଲ କହୁ କହୁ ଦଶ୍ ପାଞ୍ଚ ମିନିଟ୍ ପଳଉଚି ପାଠ ତାର ଦେଇ ଦେଇକି ପାଠ ନେଲା ବେଳକୁ ଯଦି ଘଣ୍ଟେ ହେଇଯାଉଛି ଦେ ଭାର୍କର ପଳାଅ ଆଉ କଣ ପଢିବ କ୍ଲାସ୍ ହୁଏ ପଇଁଚାଳିଶି ମିଣ୍ଟି ଇଏ ଘଣ୍ଟେ।
ସେଇଟା ତାଙ୍କ ତାଙ୍କର କେତେଟା ଚାରିଟା ନା କେତେଟା ଛୁଆ କରୁଛନ୍ତି ଗ୍ରୁପ ହେଇ ବସିିକ ଅଧା ଯଦି ଆ କୁ ପଢେଇଥିବେ ତା ଫେରେ କହିବେ ହେଇ ତୁ ପଢିଲୁ ଦେ ସିଏ ପଚାରିବ ଦିଦି ଏଟା କଣ? ସେ ଫରେ ପଣିକିଆ ତାକୁ ଡକେଇଦବ। ଛୁଆ ହ ଏଟାରୁ ପଢିବେ ନା ସେଟା ପାଣିଖିଆ ଦେଖିବେ?
ପଣିକିଆ ଦେଖିବେ ହୁଁ ଆଉ ଗାଧେଇବ ପେ ଉ ଊ ପତ୍ର ଗାଧେଇବ।
ହୁଁ ନାଁ ଏବେ ଗାଧେଇ ଖାଇ ମି ଏକାଥରେ ଖାଇକି ତା ଇଏ କରିମ୍। ସେ ଖାଇବା ସରିଯାଉ ତାପରେ ଯମି ତମ ଘରୁ।
ଆସିବୁ ନା?
ହୁଁ। ଯିମି ଦେଖମି ମୋର କଣ ଆସ କିି କମ୍ପ୍ଲିଟ ହେଲା ଏ କଣ ଦେଖମି ଏଇଟା ସରିଲେ।
ହଁ ହଁ
ମାନେ ଦଶ ଦଶଟା ସେ ଇଏ ଫାଷ୍ଟ ପାଞ୍ଚଟା ଆସିଥିଲା ପାଞ୍ଚଟ ରୁ ଦିଟା ଏମିତି କଟି ଯାଇଥିଲା।
ହଁ।
ମାନେ ନେଟୱାର୍କ ଏ ମାନେ ଇସୁ ହେଇ ଦେଖ ମାନେ କଲ ତୋର୍ ଲାଗିଲାନି। ତାପରେ ଏବେ ତ ହେଇ ଦିଟା କଟିଲା ମାନେ ଚାରିଟା ଆଉ ଛଅଟା। ଛଅଟା ରୁ ହେଇ କଥା ହଉଛି ଲାଷ୍ଟ ଆଉ ଦଶଟା ହେଇଯିବ ଆଉ ଏମିତି ଉ ତିନିଟା ନା ଚାର ଟା କଥା ହେଇଥିଲି। ଅଲଗା ଛୁଆ ଫୋନ୍ କରିଥିଲେ।
ହଁ। ଓହୋ ଦେଖ ହୋଉ ଜଣାା ପଡିବ ଆଉ।
ହୁଁ ଦଶଟା କମ୍ପ୍ଲିଟ ହେଲେ କେତେ କଣ ଆସିବ? ହୁଁ। କି ଆଉ କଣ ଟ୍ୟାକ୍ସ ଥିବ?
ତୋର ତ ଦଶଟା ହେଇନି।
ହେଇନି ଯେ କିନ୍ତୁ ଦଶଟା ଟ୍ୟାକ୍ସ ସଇଲା ନା ଏଟା।
ଓ ଫେରେ ସାନି ଆସିବ।
ହଁ ଫେର ଆସିବ କି କଣ ସେଇଟା ପଚାରିଲେ ହବ ସେ ଯୋଉ।
ଦିଦି।
ହୁଁ
ଓ ତାଙ୍କ ଘର ମାମୁଁ ଘର ପାଖରେ।
ଉଁ ମାମୁଁର ପାଖରେ ନୁହେଁ ମୋ ବୋଉ ର ସାଙ୍ଗ ର ଝିଅ ସିଏ।
ଓହୋ ଯା ହେଉ ବୋଉର ତାର। ସାଙ୍ଗ କୁ ସେମି କର୍ଚି ମୋର ସାଙ୍ଗ ଡାଙ୍ଗ କୁଆଡ଼େ ଗଲା ଗୋଟେ ସାଙ୍ଗ ଆଇଥିଲା ତାର ମୋର ଭାରି ସାଙ୍ଗ ମୁଁ ଘରକୁ ଯାଇଥିନି ଜାଣିଲୁନା। ତାକୁ କ ସେନି ମୁଁ କହନି ଟିକେ ତୋ ନମ୍ବର ଟା ମତେ ଦେନି। ହେଲା ମୋ ନମ୍ବର ଟା ତାର ଗୋଟେ ପୁଅ ତା ନମ୍ ଭଉଣୀଟିଏ ତା ଝିଅକୁ ସିଏ ରଖିଛି, ଏତେ ଚଳା ସେ ରଖିଛି ସେଇଠୁ କଇଲା ରଇଥା ଟୁୁନି ଝିଅ ମୋ ପାଖରେ ଅଛି। ଆଉ ମୁଁ ତ ଇଏ କରିନି। ତା ଝିଅକୁ କହିନେ ଦବ ଝିଅକୁ କହିବ ବୋଲିକି ଦବ ଦେ ଥିଲା ବେଳକୁ ଆଉରେ ତା ତୁ ତୋ ନମ୍ବର ଟାକୁ ଘୋଷିବୁ ନେଇନା ସେତେ। ଆଉ ଦେଲା ନେଇଁ ମୋର ସେ ଆଉ ଯୋଗାଯୋଗ ହେଇପାଇଲାନି।
ହୁଁ ନା ବୋଉ ଏରୀ କାଙ୍କର ବର୍ଷକୁ ବର୍ଷ ତାଙ୍କର ଫିଷ୍ଟ ହୁଏ ନା। ଆ ଫିଷ୍ଟ ହେଲେ ସିଏ ସେ ସବୁ ନମ୍ବର ଫମ୍ବର ରଖିଚନ୍ତି ଆଉ କଥାବାର୍ତ୍ତା ଇଏ ସିଏ ହୁଅନ୍ତୁ। ସେ ଆଣ୍ଟି ଝିଅ ମାନେ କୋଉ ସାଙ୍ଗର ଝିଅ କୁ ଜାଣୁନାହାନ୍ତି ଖାଲି ମୁଁ କଥା ହୁଏ ବୋଲି ଟିକେ ଇଏ ଆଉ। ମୋ ସହିତ ଟିକେ ଭଲସେ କଥାବାର୍ତ୍ତା ନହେଲେ ଆଉ କାହା ସହିତ କଥା ହୁଅନ୍ତି ନି।
ହଁ।
ଆ
କିଏ ମା ହେଲା ନା।
ହଁ ଟାଇମ୍ ହେଇଗଲା ମୁଁ ଖାଇକି ଆସେ ଆଉ ଦେଖିବା ଫୋନ୍‌ କରମି ଆଉ।
ହଉ।
ହୁଁ ହଁ ହଁ।
କଥା ବାର୍ତ୍ତା।
ଦେ।